ହ ମୁଁ ଟିକେ ବାହାରୁ ପିଆଜ ଆଣିବାକୁ ଯାଉଚି ପରେ ଫୋନ୍ କରିବି। ର ର ର ର ତୁ ଥା ଲାଇନ୍ ତୁ କହୁଥା କହୁଥା ତୋ କହୁଥା ମୁଁ ଶୁଣୁଚି। ପଇସା କଟି ଯିବ ନହେଲେ।
ହଁ ମୁଁ କହୁଛି କି ର ମୋ ବ୍ୟାଗ ଗ୍ରାଉଣ୍ଡ କ୍ଲିୟର ଅଛି ତ।
ହଁ ହଁ ତ ବାଗ୍ରାଉଣ୍ଡ କ୍ଲିୟର ଅଛି।
ଆଚ୍ଛା।
ତୁ କହ ତୁ କହ ମୁଁ ଶୁଣୁଛି।
କଣ ଖାଇଚୁ କଣ?
ମୁଁ ଆଜି ଖାଇଲି ଇଟିଲି ତରକାରି ଚକୁଟା। ମାନେ ଇଟିଲିରେ ତରକାରିରେ ଚକଟି ଦେଲି ହେଲା। ତାପରେ ଖାଇଦେଲି ତାକୁ। ମାମା କେତେ ପିଆଜ? ହଁ କହ।
ତୋ ଫେବ୍ରେଟ୍ ଫୁଡ କଣ?
ମୋ ଫେବ୍ରେଟ୍ ଫୁଡ ହୋଉଚି ମୁଡି। ମୁଢି ସହିତ ମୁଢି ସହିତ ମଟର ତରକାରୀ ହୋଉ କିମ୍ବା ମୁଢି ସହିତ ଆଳୁ ଭଜା ହୋଉ। ମାନେ କୁଛବି ମାନେ ମୁଢି ସହିତ କିଛି ବି ଆଇଟମ୍ ମତେ ବହୁତି ହି ଭଲ ଲାଗେ। ବୁଝିପାରୁଚୁ ତ?
ଆଚ୍ଛା।
ମୋ କାରଣ କଣ ମୋ ପାଖରେ ଏ ମୁଢି ଛ ଛଡା ଖାଇବାକୁ କିଛି ଅପସନ୍ ନାହିଁ ନା ରାତିରେ।
ଆଚ୍ଛା ତୁ ମତେ କଣ ପଚାରୁନୁ।
ମୁଁ ତୋ ଫେବ୍ରେଟ୍ ସିଜିନ୍ କୋଉଟା?
ମୋର ଫେବ୍ରେଟ୍ ସିଜିନ୍ ହୋଉଚି ୱେଣ୍ଟର ସିଜିନ୍। ମୋତେ ସମର ବେବି ବିଲକୁଲ ବି
କାଇଁ ସମର୍ ଭଲ ଲାଗେନି?
ନା ମତେ ସମର ବେବି ବିଲକୁଲ ହବ କୁ ଇଛା ନାହିଁ। କାହିଁକି ନା ସମର ରେ ବହୁତ୍ ଝାଳ ବୁହେ। ଗରମ୍ ହୁଏ ଲାଇନ୍ ପଳାଏ ଖରା ଗରମ୍ ତତଲା ପବନ ବ ଦିଏ।
କଲ୍ କରୁନୁ।
ବଡି ଡିହାଇଡ୍ରେଟ ହେଇଯାଏ।
ହାଲୋ ଶୁଭୁଚି ଶୁଭୁଚି।
ହଁ।
ହଁ କଅ।
ତାପରେ ତୁ ନ୍ୟୁଜ ପେପର ଆଉ ପଢୁଚୁ?
ହଁ ସବୁବେଳେ ପଢିବି। ଇଏ ବଡି ଇମ୍ପ୍ରୈ ସିଭ ହେବେ ସବୁବେଳେ।
ତୁ ସେଟାକୁ ଓଡିଆରେ କହ।
ଓଡିଆରେ ତୁକଲ୍ ଆଉ ଗେର ଜା ଫେବ୍ଲା। ଆଜି ମୋର ପୁରା ବିଦେଶ ଅଛିଗେ ଆ ମା ପିଆଜ ସରିଯାଇଥିଲା ପିଆଜ ନେବାକୁ ଆଇଚୁ ବାହାରକୁ।
ଗପେ କାମେନା
ଆମର ଆମର ଆଜି ମଟନ ହୋଉଚି। ମୋ ପାଇଁ ମସୁ ରୁମ୍ ହୋଉଚି।
ହୁଁ।
ମଟନ୍ କନ?
ମାମୁଁ ଘରେ ମଟନ ଖାଆନ୍ତି। ମାନେ ଆମ ଘରେ ଆାଇଁଷ ଖାଆନ୍ତି।
ଓହୋ। ହ ତୋ ପାଇଁ ତୋ ପାଇଁ ବିନା ପିଆଜ ରସୁଣ ନା।
ହଁ ମସୁରୁମ୍।
ମାମୁଁ ଘର କଣ ପିଆଜ ରସୁଣଖା
ଭଲ ନାହିଁ ଟିକେ ରହ ମୁଁ ପଛରେ ଫୋନ